ଏ ନମସ୍କାର ଆଜ୍ଞା ନମସ୍କାର।
କେତେ ଅଛନ୍ତି?
ଭଲ ଅଛି। ଆପଣ?
ମୁଁ ବି ଭଲ ଅଛି। ଆଉ ଘରେ ସବୁ ଭଲ ଅଛନ୍ତି?
ହଁ ଘରେ ସମସ୍ତେ ଭଲ ଅଛନ୍ତି। ଆ
ଆଚ୍ଛା।
ବାବାଙ୍କର ଟିକେ ନି ପ୍ରୋବ୍ଲେମ ବାହାରିଛି ଆଣ୍ଠୁ ପ୍ରୋବ୍ଲେମ ବାହାରିଛି। ତ ତାଙ୍କୁ ଫିଜିଓଥେରାପି ଦିଆହେଉଛି ଏବେ।
ଆଚ୍ଛା କଣ ମାନେ ଏମତି ବୟସ ଯୋଗୁ ନା ଏମତି କୋଉଠି ମଚକା ମଚକି ହେଇଯାଇଥିଲା ନା କଣ
ନାଇଁ ଯେହେତୁ ବାପାଙ୍କର ଏ ସିକି ହେଲାଣି ବୟସ ସତୁରି ବର୍ଷ ଅତିକ୍ରାନ୍ତ କଲାଣି। ତ ସେଥିପାଇଁ ତାଙ୍କର ଆଣ୍ଠୁ ତ ସମସ୍ୟା ବାହାରିଛି ଏବେ ତ ତା ପାଇଁ ଆମେ ଡକ୍ଟର ପରାମର୍ଶ ନ ତା ଯାହାବି ଆମେ ଡକ୍ଟରଙ୍କ କହିବା ମୁତାବକ ଆମ ଖାଦ୍ୟ ପାନୀୟ ତା ସହ ଔଷଧ ଆଉ ଫିଜିଓଥେରାପି ଚାଲୁ ରଖିଛୁ।
ଆଚ୍ଛା ଠିକ୍ ଅଛି ଆଉ ଆଉ ତାହେଲେ ଆପଣଙ୍କ ଦେହ ଭଲ ଅଛି ତ।
ହଁ ହଁ ମୋ ଦେହ ସମ୍ପୂର୍ଣ୍ଣ ରୂପେ ଭଲ ଅଛି ମୁଁ ବି ସମ୍ପୂର୍ଣ୍ଣ ରୂେ ସୁସ୍ଥ ସୁସ୍ଥ ଅଛି। ଆପଣ?
ମୁଁ ବି ଭଲ ଅଛି ଆଉ ଆଜି ସାର୍ କଣ ମଧ୍ୟାହ୍ନ ଭୋଜନରେ କଣ ଖାଇଥିଲେ।
ଆଜି ତ ରବିବାର ତ ଆମିଷ ବାର କିନ୍ତୁ ଆମର ଘରେ ରବିବାର ଆମିଷ ହୁଏନି।
ହଁ ହଁ କଣ ସୂର୍ଯ୍ୟ ପୂଜା କରନ୍ତି କି।
ହଁ ମାତା ଆମର ବୋଉ ସୂର୍ଯ୍ୟ ପୂଜା କରନ୍ତି ଘରେ ଆମିଷ ହୁଏନି। ସାଧା ହେଇଥିଲା ଭାତ ନର୍ମାଲ ଡାଲି ହେଇଥିଲା। ଭଜା ଆ ଛତୁ ଆଉ ଦହି ବାଇଗଣ କରିଥିଲେ ଆମ୍ବ ଖଟା ହେଇଥିଲା ପାମ୍ପଡ ହେଇଥିଲା। ଦହି ସାଲାଟ୍ ହେଇଥିଲା।
ଆଚ୍ଛା।
ଆପଣଙ୍କର?
ଆମର ଆଜି ଆମିଷ ହେଇଥିଲା ଏଇ ଆମର ହେଇଥିଲା ଆଜି ପଖାଳ ଭାତ ହେଇଥିଲା ଟିକେ ଆଉ ମାଛ ଭଜା ହେଇ ଥିଲା ଆଉ ଆମର ଇଏ ହେଇଥିଲା କଣ ସେ ଅଣ୍ଡା ଭୁଜିଆ ଟିକେ ହେଇଥି ଥିଲା ତା ସହିତ ଆମର ଗୋଟେ ଚିକେନ ବିରିୟାନୀ ଟିକେ ବାହାରୁ ଆସିଥିଲା ଆଉ।
ହେଲେ ଆପଣଙ୍କର ଭୋଜନ ଟେ ଆଜି ବହୁତ ରବିବାର ଯେମିତି ପାଳନ କରିବା କଥା ତା ଗୋଟେ ଛୁଟି ଦିନରେ ଆପଣ ପୁରା ଖୁ ଖୁସିରେ ସହ କରିଲେ ପୁରା ଖାଇଛନ୍ତି ଆଜି ଆଉ।
ହଁ ହଁ ସେମିତି ଆଉ।
ଦେଖୁ ତୁ ଏବେ ତ ଦେଖ ନନଭେଜ୍ ବି ଆମିଷ ଗୋଟେ କମନ ହେଇଗଲାଣି କାରଣ ଖାଇବାକୁ କହ ଏ ଚିକେନ ଦେଖ ଆଇଟ ଖାଇବାକୁ ବ ଇଚ୍ଛା ହିଁ ହଉନି ଆମର ଏବେ।
ହଁ ଠିକ କଥା କହିଲେ। ଚିକେନ ଟା କାଇଁ ଖାଇବା ଖାଇ ଖାଇ ଆକୁଚୁଲି ଅ ଅଭ୍ୟସ୍ତ ହୋଇଇଗଲାଣି ବୋଧେ ସେଇଥିପାଇଁ ମୁଁ ଇଚ୍ଛା ହୋଉନି ଖାଇବାକୁ।
ହୁଁ ତି ଆଗରୁ ଥିଲା ଏମିତି ଦେଶୀ ଚୁନା ମାଛ ରହିଲା କିଛି ସେଇ ଯୋଉ ମିସ୍ ମ ମି ମିରିକାଳି ସେଇ ଟାଇପରେ ଯୋଉ ମାଛ ମିଳୁଥିଲା ସେଇ ମାଛ ବି ଆଜିିକାଲି ଏତେ ସପିସେ
ନାଇଁ ମୁଁ ଆପଣ ବିଶ୍ବାସ କରିବେନି ମୁଁ ପ୍ରାୟତଃ ତିନି ସପ୍ତାହ ହେଲାଣି ପ୍ରତି ବୁଧବାର ଶୁକ୍ରବାର ରବି ବାର ଯାଇ ଆମ ମାଛ ଆଟକୁ ଯାଇ ପଚାରୁଛି ଆଉ ଚଛୁନା ମାଛ ଆସି ଛି କି ଆଉ ସେ ପ୍ରତିଥର ମନା କରୁଚିନ୍ତି ଯେ ନାଇଁ ଚୁନା ମାଛ ଆସିନି ଏଥର ଆପଣ ଚିଙ୍ଗୁଡ଼ି ନେଇଯାଆନ୍ତୁ ବୋଲି।
ଚୁନା ମାଛ ଟା ସ୍ଵାସ୍ଥ ପାଇଁ ବହୁତ ଭଲ। ଚିଙ୍ଗୁଡି ଟା ଚିଙ୍ଗୁଡି ଖାଇବା ଦ୍ୱାରା ଏଲର୍ଜି ଆସେ ହାତ ଗୋଡ କୁଣ୍ଡେଇ ହବା କି ଦେହ ଫଳିଯିବା ତା ହାର୍ଟ ର୍ଟ ଜନିତ ରୋଗ ପାଇଁ ଚିଙ୍ଗୁଡ଼ି ବି ପୁରା କ୍ଷତିକାରକ ଯଉମାନଙ୍କର ହାର୍ଟ ଜନିତ କିଛି ମ ଆଉ ଚିକିତ୍ସା ହୋଉଚନ୍ତି ବାହା ଜନିତ କିଛି ରୋଗ ଅଛି। ତା ପାଇଁ ଚିଙ୍ଗୁଡ଼ି ଖାଇବା ସମ୍ପୂର୍ଣ୍ଣ ରୂପେ ବାରଣ କିନ୍ତୁ ଆପଣ ଚୁନା ମାସ ସବୁବେଳେ ଖାଇପାରିବେ ଗୋଟେ ପିତା ମାଛ ଆପଣଙ୍କ ଦେହ ପାଇଁ ବହୁତ ଭଲ ରହିବ ଡ଼କ୍ ଡାକ୍ତର ମାନେ ବି ଆପଣଙ୍କୁ ପରାମର୍ଶ ଚନ୍ତି ଆପଣ ସବୁବେଳେ ଚୁନା ମାଛ ହିଁ ଖାଆନ୍ତୁ। ତ ଯଦି ମିଳୁନି ଆଉ କଣ ବା କରିପାରିବା ଆମେ ଯେହେତୁ ସ ମ୍ପୁ ରୋହୁଚେ ଆମେ ମାର୍କ କେତେ ତ ଆମେ ଯାହା ବି ମିଳୁଚି ସେଥିରେ ଆଜେଷ୍ଟ କରିବାକୁ ପଡିବ ନିଜକୁ।
ହଁ ନିହାତି ଭାବରେ ନାଇ ଆ ଆପଣ ଯୋଉ କଥାଟା କହିଲେ ଚିଙ୍ଗୁଡ଼ି ଖାଇଲେ ହୃଦ ରୋଗର ସମସ୍ୟା ବଢ଼େ ମୁଁ ଏଇ କଥା ପ୍ରକୃତରେ ସାର୍ ଜାଣିନଥିଲି। ମୁଁ ପ୍ରଥମ ଥର ଆପଣଙ୍କ ପାଟି ରୁ ଶୁଣିଲି ଯେ ଚିଙ୍ଗୁଡ଼ି ଖା ଖାଇଲେ ହୃଦ୍ ରୋଗର ସମସ୍ୟା ବଢ଼େ ଆଉ ତାହେଲେ ଆମ ଘରେ ବି ହୃଦ୍ ରୋଗ ର ଅଛନ୍ତି ରୋଗୀ ଅଛ ଛନ୍ତି ମୁଁ ତାହେଲେ ଆମ ଘରେ ବି ଟିକେ ଚିଙ୍ଗୁଡ଼ି ଖାଇବାର ପରିମାଣଟା ଟିକେ କମେଇ ଦେବି ଆଉ।
ନିଶ୍ଚିତ ରୂପେ କାରଣ ଏବେ ଯେହେତୁ ଆମେ ସ୍ଵାସ୍ଥ୍ୟ ପ୍ରତି ବହୁତ ଆମେ ଧ୍ୟାନ ଦୋଉଚେ ସ୍ୱାସ୍ଥ୍ୟ ସ୍ଥ୍ୟ ହିଁ ସମ୍ପଦ ଆମେ ସ୍ଵାସ୍ଥ ପ୍ରତି ନିଜେ ଯତ୍ନବାନ ହବା ସହ ନିଜର ପରିବାରକୁ ଯତ୍ନବାନ କରିବା ଦରକାର ଆପଣ ଯେମିତି କହିଲେ ଆପଣଙ୍କ ଘରେ ହୃଦ୍ ରୋଗର ଜଣେ କିଛି କିଏ ଆପଣଙ୍କର ଜଣେ ଅଛନ୍ତି ତ ସେଥିପାଇଁ ତାଙ୍କୁ ଚିଙ୍ଗୁଡ଼ି ଖାଇବା ଟିକେ ବାରଣ କରନ୍ତୁ ତାଙ୍କୁ କେମିତି ପ୍ରତିଦିନ ଗୋଟେ ସେଓ ବା ଫଳ କିଛି ଖାଇବାକୁ ଦିଅନ୍ତୁ। ତା ସହ ସେମାନେ ଟିକେ ବ୍ୟାୟାମ ଯେମିତି କିଛି ଚାଲିବା ନର୍ମାଲି ଯେତିକି ସେ ବ୍ୟାୟାମ କରିପାରିବେ ବ୍ୟାୟାମ ଟିକେ କରିବାକୁ ଦିନ୍ତୁ ତାଙ୍କ ମାନସିକ ଚାପ ଯେମିତି ନ ରହିବ ତାଙ୍କୁ ସେ ପ୍ରତି ଟିକେ ଧ୍ୟାନ ଦିଅନ୍ତୁ। ତା ନହଲେ ସେ ଆପଣ ୟୋଗା ବି କରିପାରିବେ ୟୋଗା କଲେ ବି ଆପଣଙ୍କ ହୃଦ୍ ରୋଗ କେ କିଛି ମାତ୍ରାରେ କମିବ ତ ଆପଣ ସେଇଟା ବି ଆପଣ କରିପାରିବେ ତ ଆପଣ ବ୍ୟାୟାମ କରନ୍ତି?
ମୁଁ ବ୍ୟାୟାମ କରେ।
ଅ ଆପଣ ଯୋଉ ବ୍ୟାୟାମ କରନ୍ତି ଜିମ୍ ଯାଆନ୍ତି ନା ଘରେ ଏମିତି କରନ୍ତି ନା ପଡିଆ କିଛି ଚାଲିବାକୁ ଯାଆନ୍ତି
ନା ନା ଦେଖନ୍ତୁ ମୁଁ ଯୋଉ ବ୍ୟାୟାମ କରେ ମୁଁ ଏମିତି ଜିମ୍ ଯାଏନି ଆମର ଏଇଠି ପାଖରେ ଗୋଟେ ପଡ଼ିଆ ଅଛି ମୁଁ ଟିକିଏ ସକାଳ ପାଞ୍ଚଟାରୁ ଉଠିକି ସେଇଠିକୁ ଯାଏ ଟିକଏ ଦୌଡ଼ା ଦୌଡ଼ି କରେ ଫାଷ୍ଟ ଟିକେ ଦୁଇ ରାଉଣ୍ଡ ଖଣ୍ଡେ ଚାଲେ ତା ତାପରେ ଦୌଡ଼େ ତାପରେ ଆସି ଟିକେ ଷ୍ଟ୍ରେଚିଂ କରେ ତାପରେ ଟିକଏ ଆମର ଏକ୍ସରସାଇଜ ଟିକେ କରେ ତାପରେ ସୂର୍ଯ୍ୟ ନମସ୍କାର କରେ ତାପରେ ପ୍ରାଣାୟାମ କରେ ଏତିକି
ବହୁତ ବଢ଼ିଆ ଆପଣ ପ୍ରାଣାୟାମ ବି କରୁଛନ୍ତି। ସୂର୍ଯ୍ୟ ନମସ୍କାର କରୁଛନ୍ତି, ଆପଣ ବଡି ଷ୍ଟ୍ରେଚ କଲେ ବୋହୁତ ମଧ୍ୟ ଆପଣଙ୍କର ଆନ୍ତର୍ଜନିତ ଯାହାବ ଇଏ ଅଛି ତାକୁ ସୁଫଳ ମିଳିବ। ଆଉ ରହିଲା ଆପଣ ବ୍ୟାୟାମ ଜିମ୍ ତ ନାହିଁ ଆପଣ କହୁଛନ୍ତି ଆପଣ ପଡ଼ିଆରେ କରୁଚନ୍ତି। ଆପଣ ସେଠି ସରକାରଙ୍କ ତରଫରୁ ଯୋଉ ମୁକ୍ତ ଜିମ୍ ବା ମୁକ୍ତ ଆକାଶରେ ଯୋଉ ଜିମ୍ ଫିଟିଙ୍ଗ ହୁଏ।
ହଁ ହଁ ହଁ ସେ ଅଛି। କିନ୍ତୁ ମୁଁ କେବେ ମାନେ ଆଗରୁ କରୁଥିଲି କିନ୍ତୁ ମୋତେ ଟିକେ ସେଇଟା ଏତେ ଇଫେକ୍ଟିଭ ଲାଗିଲାନି ସେଇଥିପାଇଁ ମୁଁ ମାନେ ବର୍ତ୍ତମାନ ନିଜେ ନିଜେ ହିଁ ଏକ୍ସରସାଇଜ୍ ରନିଂ ଆଉ ତାପରେ ସୂର୍ଯ୍ୟ ନମସ୍କାର ସୂର୍ଯ୍ୟ ନମସ୍କାର ତ ଗୋଟାଏ କଲେ ତାହିଁରେ ବାରଟା ଏକ୍ସରସାଇଜ୍ ହେଇଯାଉଛି। ଆମର ବାରଟା ବ୍ୟାୟାମ ହେଇଯାଉଛି। ସ୍ୱର୍ଯ୍ୟ ନମସ୍କାର ଥରେ ସୂର୍ଯ୍ୟ ନମସ୍କାରରେ ଏମିତି ତ ସୂର୍ଯ୍ୟ ନମସ୍କାର ବା ବାର ଥର କୌରୁଛୁ ଅଉ ଟିକିଏ ପ୍ରାଣାୟାମ ଟିକିଏ କରୁଛୁ। ପ୍ରାଣାୟାମ କଲେ ତ ଜାଣିଥିବେ ଆଖି ମାନେ ଆମର ଯେଉଁ ରହୁଛି ପ୍ରାଣୟାମର ରହୁଛି ଆଉ ଯେଉଁ ପ୍ରଥମେ ଆମର ଯେଉଁ ରହୁଛି ଭତ୍ରିକା ରହୁଛି। ତାପରେ କପାଳ ଭତି ରହୁଛି। ଅନୁଲମ ବିଲୋମ ରହୁଛି। କପାଳ ଭାତି ପ୍ରାଣାୟାମାରେ ତ ଆମର ମାନେ ଅଲଗା ସବୁକ୍ ବ୍ୟାୟାମ ଦ୍ୱାରା ଆମର ଶରୀରର ବାହ୍ୟ ଅଙ୍ଗ ସବୁ ଚଳପ ପ୍ରଚଳ ହୁଏ। କିନ୍ତୁ କପାଳ ଭାତି କରିବା ଦ୍ୱାରା ଆମ ଶରୀରର ଭିତର ଅଙ୍ଗ ଗୁଡ଼ାକ ମ ମଧ୍ୟ ବ୍ୟାୟାମ ହୁଏ। ସେଇଥିପାଇଁ କପାଳ ଭାତି କରେ ଅନୁଲମ ବିଲମ କଲେ ତ କେବେ ବିି ଶ୍ୱାସ ଜନିତ ରୋଗ କେବେ ବି ହେବ ନାହିଁ।
ଆଜ୍ଞା।
ସେମିତି ତାପରେ ଭ୍ରମରାସନ ଟିକେ କରେ। ଭ୍ରମରାସନ କଲେ ଆମର ତ ଇଏ ଏ ଯେଉଁ ମନେ ରଖିବା ସ୍ମରଣ ଶକ୍ତି ବଢ଼େ। ତା ସହିତ ଏଇ ଯୋଉଁ ଏମ ଆମ ନ୍ୟୁରନ୍ ଗୁଡ଼ାକ ବି ଆକ୍ଟିଭ ରୁହନ୍ତି। ତାପରେ ଆମର ଏ ଯେଉଁ ବଟରଫ୍ଲାଏ ଆସନ କଲେ ଆମର ଯେଉଁ ଝିଅମାନଙ୍କର ଯାହାବି ଗର୍ଭାଶୟଯୁକ୍ତ ଅସୁବିଧା ଥିବ ତାର ମଧ୍ୟ ସମାଧାନ ହେଇଯାଏ। ଏମିତି କିଛି କିଛି କରିଦିଏ। କି ଟିକେ ଆଖିର ବ୍ୟାୟାମ ଟିକେ ନାକର ବ୍ୟାୟାମ ସବୁ ଅଙ୍ଗର ବ୍ୟାୟାମ ଟିକେ ଟିକେ କରି ଟିକିଏ ପଳେଇଆସେ। ବହୁତ ଭଲ ଲାଗେ ଅଉ ଯୋଉଁଦିନ ମୂଁ ନଉଠିକି ଯାଇନଥିବି ତାହେଲେ ମୋତେ ଦିନ ସାରା ଅଳସୁଆ ଅଳସୁଆ ଲାଗେ। କିନ୍ତୁ ମୁଁ ଯଉଁ ଦିନ କରିକି ଆସିଥିବି ମୋତେ ଦିନ ସାରା ଟିଭ ଲାଗେ।
ଆପଣ ଯେମିତି କହିଲେ ଆପଣ ବ୍ୟାୟାମ କରିବା ଦ୍ଵାରା ଆପଣଙ୍କ ମନ ଫୁର୍ତ୍ତି ରୁ ହ ଆପଣଙ୍କ ଦିନଟା ବହୁତ ଭଲରେ କଟେ ତାପ ଥକାପନ ଲାଗେନି ଏଇଟା ବି ଭଲ ଜିନିଷେ ବ୍ୟାୟାମ କରୁଛନ୍ତି। ତା ସହ କିଛି ଖାଦ୍ୟ ପାନୀୟ କିଛି ଆପଣଙ୍କର ଅବରୋଧ ଅଛି କେମିତି ବାହା ଜିନିଷ ଖାଇବାନି କି ତେଲ ଅଧିକ ତେଲ ମସଲା ଖାଇବାନି? ତାପରେ କିଛି ଆପଣଙ୍କର ଧ୍ୟାନ ଅଛି କି?
ହଁ ହଁ ମୁଁ ଦେଖନ୍ତୁ ମୁଁ ପ୍ରକୃତର ସପ୍ତାହଟା ସାରା ମୁଁ ଟିକେ ସେ ସବୁକୁ ଧ୍ୟାନ ରଖେ। କିନ୍ତୁ ରବିବାର ଦିନ ମୁଁ ଟିକେ ଖାଇଦିଏ। ରବିବାର ଦିନ କହିବାକୁ ଗଲେ ଚିଟ୍ଡେ ଭଳିଆ ମୁଁ ଟିକେ ଟିକେ ବ୍ୟବହାର କରେ ରବିବାର ଦିନ ମୁଁ ଟିକେ ଖାଇଦିଏ କିନ୍ତୁ ବାକି କି ରବିବାର ଗୋଟାଏ ଦିନ ହିଁ ଖାଏ ବାକି କୋଉଦିନ ଖାଏ ନାହିଁ ଆଉ।
ତ ଆପଣ ପୁରା ସ୍ଵାସ୍ଥ୍ୟ ପାଇଁ ବହୁତ ବୋଲେ କଣ କୁହନ୍ତି। ଆପଣ ଅ ଯତ୍ନବାନ ଅଛନ୍ତି। ଆଉ ଆପଣ ବାହାର ଜିନିଷ ବି ଆଣ ଆଭ ଜଙ୍କ ଫୁଡ ଯାହା ହେଲା ଆପଣ ଆଭଏଡ଼ କରୁଛନ୍ତି। ମଇଦା ଜାତୀୟ ଖାଦ୍ୟ ବି ଆପଣ ଆଭଏଡ଼ କରୁଛନ୍ତି। ତ ଭଲ କଥା। ଆପଣ ଯେମିତି ଆମେ ଗୋଟେ ସୁସ୍ଥ ଜୀବନ ଯାପନ କରିବା ପାଇଁ ଖାଦ୍ୟ ଟା ଖାଦ୍ୟ ପାନୀୟ ଯତ୍ନ ଦରକାର ଆମେ ଯେତିକି ବଡି କୁ କାର୍ବୋହାଇଡ୍ରେଟ ବା ପ୍ରୋଟିନ ଦରକାର ସେଟିକି ଖାଦ୍ୟ ଖାଇ ଦରକାର ଅଧିକ ଖାଇବା ଦ୍ଵାରା ଆ ମେଧବହୁଳତା ବି ବଢୁଛି ଆଜିକାଲି। ତ ଆପଣ ସେତ ସେଇଟା ବି ରହିଲ ତା ଆମେ ଖାଦ୍ୟରେ ବି ଯଦି ଏମିତି ଦହି ରହିଲା କି ସାଲ ରହିଲା ଯେ ସବୁ ଖାଦ୍ୟରେେ ମିଶେଇକି ଖାଉଛେ। ତ ଆମର ଡାଇଜେଷ୍ଟିଭ୍ ସିଷ୍ଟମ ଟା ବହୁତ ଭଲ ହବ ଡକ୍ଟର ଯେମିତି କହନ୍ତି। ଆପଣ ପ୍ରତି ଏଫ ଜି ମିଲ ରେ ଆପଣ ପ୍ରତିଟି ଥରରେ ଆପଣ କିଛି ଦହି ବା ସାଲତ ସାଲାଡ଼ ଇଏ ଖାଉଛନ୍ତି। ତ ଆପଣ ତମେ ଖାଦ୍ୟରେ କିଛି ସାଲଟ କି ଦହି ଖାଉଛନ୍ ନା
ହଁ ନା ନା ମୁଁ ଖାଏ। ମୁଁ ଦେଖନ୍ତୁ ମୁଁ ଖାଲି ସାଲାଡ ବି ଖାଇଦିଏ ସେମତି କିଛି ନୁହଁ ଖାଲି ଦେଖନ୍ତୁ, କଣ ହୁଏ ପ୍ରକୃତରେ ଆମେ ଯଦି ସବୁବେଳେ କେବଳ ଭଲ ଖାଇବା ହିଁ ଖାଇ ବା, ଆଉ ବାହାର ଜିନଷ ଟୋଟାଲି ଖାଇବାନି କି କିଛି ନାହିଁ ମାନେ ଆମ ଶରୀରଟା ବି ସେଇ ଜିନିଷକୁ ଗ୍ରହଣ କରିନିଏ। ଯାହାଫଳରେ କଣ ହୁଏ ଯେ ଯେତେବେଳେ ଆମେ ଟିକେ କୋଉଠି ଭୋଜି ଭାତ ଖାଉ କି ଯାହା ବି ଯଦି ବାହାରେ ଖାଇଦଉ ସେ ଆମକୁ ବାନ୍ତି ଫାନ୍ତି ଏମତି ହେଇଯାଏ। ତେଣୁକରି ମୁଁ ଟିକିଏ ସବୁ ସନ୍ତୁଳନ ରଖିବା ପାଇଁ ମୁଁ କଣ କରେ, ନା ସବୁ ସବୁଦିନ ସପ୍ତାହକୁ ଛଅ ଦିନ ଯାକ ମୁଁ ଭଲ ଖାଇବା ଖାଏ, ଆଉ ଟିକେ ରବିବାର ହେଲେ ବେଶୀ ନୁହଁ, ଏମତି କମ୍ ପରିମାଣରେ ବେଶୀ ବି ନୁହଁ କମ୍ ପରିମାଣରେ ଟିକିଏ ବାହାର ଜିନିଷ ଖାଇଦିଏ। ଯାହା ଫଳରେ ମାନେ କଣ କି ଆ ବଡି ଯେତେବେଳେ ଭୋଜି ଭାତ ହ ହଠାତ୍ ଖାଇଲେ ତାକୁ ଏଇଭଳିଆ ଲାଗିବନି ଯେ, ଏଇଟା ନୂଆ ନୂଆ ମୁଁ ଇଏ କରୁଛି ମୋ ଝାଡ଼ା ହେଇଯିବ କି ବାନ୍ତି ହେଇ ଯିବ, ଏଇଭଳିଆ କିଛି ପ୍ରଭାବ ପଡ଼ିବନି। ସେଇଥିପାଇଁ ମୁଁ ତାପରେ ଦେଖନ୍ତୁ ବାହାର ଖାଦ୍ୟ କା କାହାକୁ ଖାଇବାକୁ ଇଚ୍ଛା ହୁଏନି। ଇଚ୍ଛା ତ ସମସ୍ତଙ୍କୁ ହୁଏ ଖାଲି କିନ୍ତୁ ଦେହ ଖରାପ ହୁଏ ଖାଇଲେ। ତେଣୁକରି ମୁଁ ଟିକିଏ ସପ୍ତାହକୁ ଥରେ ଲେଖାଏଁ ଖାଏ, ବେଶୀ ବି ଖାଏ ନା କମ୍ କମ୍ ଖାଏ।
ଆପଣଙ୍କ ଜାଣିଚ ନା ବେଳେ ବେଳେ ଆପଣ ନେଇକି ବାହାର ଖାଦ୍ୟ ଖାଉଚନ୍ତି, ଆଉ ଘରେ ବହୁତ ଖାଇଆ ଟାଇମ୍ ଆପଣଙ୍କ ଘରେ ରୋଷେଇ କରି ଖାଉଛ ଅନେକ ଖାଦ୍ୟ। ତ ଭଲ ଆପଣଙ୍କର ସ୍ୱାସ୍ଥ୍ୟ ପ୍ରତି ଆପଣ ବହୁତ ଯତ୍ନ ନନ ଅଛନ୍ତି। ତ ଆମେ ଯେହେତୁ ଗୋଟେ ବା ସରକାରୀ ସ୍ତରରେ ପି ବହୁତ ଥର ଚାକିରୀ ବାକିରୀ କରୁଛୁ, ତ ଆମେ ବାହାରେ ଆମକୁ ବୁଲିବାକୁ ପଡୁଚି ଆମେ ଭଲସ ବାହାରେ ପ୍ରାୟ ଟାଇମ ଖାଇଦଉଛୁ ତ। ମୁଁ ଆପଣଙ୍କଠୁ ଶିଖିଲି ଯେ ମୁଁ ଏବେ ନିଶ୍ଚିତ ଆମ ଘରେ ରୋଷେଇ କରିକି ଘର ଯାହାବି ଖାଦ୍ୟ ଖାଇବାକୁ ଚେଷ୍ଟା କରିବି ବହୁତ ମାତ୍ରାରେ, ଆଉ
କରିବେ।
ଦ୍ଵାରା ମୋ ଦେହ ବି ସୁସ୍ଥ ରହିବ ଆଉ ପରିବାରରେ ବି ଯୋଉ ଗୋଟେ ଆପଣ ବାହାରେ ଯାଇକି ବୁଲୁ ଥିବେ କି ଖାଉନଥିବେ ତ ଘରେ ଆସିକି ଖାଇବେ, ଘରେ ତ ଗୋଟେ ସମ ସମ୍ପର୍କ ସୁସମ୍ପର୍କ ଗୋଟେ ଉଠିବ। ସମସ୍ତଙ୍କ ସହ ଗଢି ଉଠିବ ଗୋଟେ ଖାଇବା ସମୟ ଯେମିତି ଆଗୁରୁ ସମସ୍ତେ ମିଶିକି ଏକାଠି ଖାଉଥିଲେ ତ ଗୋଟେ ଭଲ ଇଏ ହବ ବୋଲି ମୁଁ ବି ଆଶା କରେ। ଧନ୍ୟବାଦ ମ୍ୟାଡମ। ଆପଣ ମତେ ବହୁତ ଭଲ ଜିନିଷ ଗୋଟେ ଶିକେଇ କହିଥିବାରୁ ଆଉ ମୁଁ ଏ ବିଷୟରେ ନିଶ୍ଚିତ ଆଗକୁ ପାଳନ କରିବି।
ହଁ ଧନ୍ୟବାଦ ଧନ୍ୟବାଦ ସାର୍ ରହୁଛି ସାର୍।